ହ୍ୟାଲୋ ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ।
ହଁ କଣ କରଥିଲ।
ଏ ବସ ଏବେ ଖାଇକି ଆମେ ଉଠୁଛୁ।
ଓହୋ। ଆଉ କଣ ଅ ଆମର ଏଥର କଣ କହିଲ ଅ ଅଛି ଗୋଟେ ଜାଗାକୁ ଆମର ଗୋଟେ ମାନେ ବୁଲାବୁଲି କରିବା ପାଇଁ ଗୋଟେ ଯିବାକୁ ଥିଲା। ଆ ଗୋଟେ ବସ୍ କରାହଉଛି ଆଉ ତମେ ମାନେ ସବୁ କିଏ କିଏ ଯିବ କି କହିଲେ ସେଇ ଅନୁସାରେ ମୁଁ ତମ ମାନଙ୍କ ପାଇଁ ସବୁ ସିଟ ରଖନ୍ତି।
ହଁ ଆମେ ଝିଅ ମୁଁ ଆମେ ଯିବୁ ଆଉ କୋଉ ଜାଗାକୁ ଯାଉଛୁନି।
ଆଉ ଯିବା ଏଟା ସବୁ ଏଇ କୋରାଫୁଟୁ ଲାଇନ ତ ଆମେ ଜମା ଯାଇନୁ ସେ କଳାହାଣ୍ଡି କୋରାପୁଟୁ ସେପଟ ଏରିଆ ପୁରା ପଶ୍ଚିମ ଭାରତ ଟା ବୁଲିବାକୁ ଅଛି। ଆଠ ଦିନ ପ୍ରୋଗ୍ରାମ ହବ। ଆଠ ଦିନ ପ୍ରୋଗ୍ରାମ ହବ ଯେ ସବୁ ଯିବୁ ଆଉ ଯେ ଭାବିଛୁ ଆଗୁଆ ସବୁ ଟିକେଟ କରାଯିବ କୌମାନେଯିବେ ସବୁ ମାନେ ଯିବେ ତାଙ୍କର ସବୁ ସିଟ ରହିବ ସି। ରହିଲେ ସେଇ ଅନୁସାରେ ବଡ ବସ୍ ହବ କି ଛୋଟ ବସ୍ ହବ ସେଇ ଅନୁସାରେ ଭାବିବୁ ଯେ ତମେ ଯଦି ମୁଁ ତ ଆମର ସବୁ କହିଲେ ଯେ ମୁଁ ଟିକେଟ ରଖିଲି ଯେ ତମ ମାନଙ୍କର ସବୁ ଟିକେଟ ପଚାର ଯାଉଛି। ସବୁ ଯାହାର ଯାହାର ନିଜ ସମ୍ପର୍କୀୟ ମାନଙ୍କୁ ସବୁ କୁହାଯାଉଛି ଯଦି କହୁଛନ୍ତି ମୁଁ ସେଇଟା ଭାବିଲି ଯ ଦେଖିବା ପଚାରେ ଆଉ କୋରା ଫୁଟରୁ ସବୁ ଯିବା ବୋଲି ତମେ ମତେ କହିଲେ ମୁଁ ତା। କୁ ଖବର ଦେବି ଯେ ଆମର ଆଉ ଦିଟା ଅଧିକ ସିଟ ରଖିବେ ବୋଲି ଆଉ ଯେ ତମେ ସେପଟେ ଏରିଆ ଦେଖିଛ ନା ନାଇଁ କଣ କଣ ସେ ବିଷୟରେ ଟିକେ କୁହ।
ହଁ ଆମେ ବି ଯି ଯିବାକୁ ଇଚ୍ଛା ଆଉ ଆଉ ତାହେଲେ ଯଦି ଯିବେ ତାହେଲେ ଆମ ପାଇଁ ସେଇଠି ଯୋଡା ତିନିଟା ରଖିଦେଇଥିବେ ଆଉ ଦେଖ ଯଦି ଯିବୁ ତାହେଲେ ଯିବା ସେପଟ ବି ଗୁପ୍ତେଶ୍ୱର କା ବଢିଆ ବଢିଆ ଜାଗା ଅଛି। କୋରାପୁଟରେ ଭଲ ପାହାଡ଼ ଜାଗା ଆଉ ତାର କୋରାପୁଟ ଗ ଯୋଉ କରୁଛନ୍ତି ଷ୍ଟବେର ଚାଷ କୋରାପୁଟ ଖରା ଦିନେ ଗଲେ ବହୁତ ବଢିଆ ଲାଗେ ଥଣ୍ଡା ସେପଟେ ଭଲ ଲାଗେ। ଗଲେ ଦେଖିବା ପାଇଁ ଆମେ ବି ଯାଇନୁ ଝିଅ ମୁ ଆମେ ସବୁ ଯିବା ଆଉ ଆଉ ଭଲ ଜାଗା କହୁଛନ୍ତି ଶୁଣିକି ଯେତିକି ସମସ୍ତେ କହୁଛନ୍ତି ଭଲ ଜାଗା ଆଉ ଯିବା ବୁଲିକି ଆସିବା ଆଉ।
ହଉ ଆଉ ତାହେଲେ ଟିକେ ଝିଅକୁ ବି କହିବ ଟିକେ ଆମର ଗୁଗୁଲ ରେ ସବୁ ଦେଖିଦବ କୋଉ କୋଉ ଜାଗା ସବୁ ଭଲ ଜାଗା ଅଛି ତାକୁ ବୁଲିବାକୁ ଯିବାକୁ। ପଡିବ ଏଗୁଡା ସବୁ ଟିକେ କହିବ ଟିକେ ଦେଖିବ ଆଉ ସେଇ ଅନୁସାରେ ଆମକୁ ଟିକେ କଣ କହିଲ ରହିଲେ ଏ ମାନେ ଯୋଉ ସମୟ ଟା ଆମର ବେଶୀ ନଷ୍ଟ ହବନି ଆମେ ସେଇ ସମୟ ଭିତରେ ବି ଆମର ଅନେକ ବହୁତ କିଛି ଜାଗା ଦେଖ। ଦେଖିଦବୁ ଆଉ ଯୋଉ ତମେ ଏଇଥର ଗୋଟେ ମୁଁ ଶୁଣୁଥିଲି କୁଆଡେ ଯାଇଥିଲା ବୁଲି ସବୁ କୁଆଡେ କୁଆଡେ କେମିତି କଣ ସବୁ ବୁଲି ଗଲ କେମିତି କଣ ସେଠି ସୁବିଧା ଅସୁବିଧା ହେଲା ସେ ବିଷୟରେ। ହ।
ହଁ ଆମେ ଝିଅକୁ କହିବି ସେ ବୁଝାାବୁଛି ସବୁ ଜାଗା ସବୁ ବୁଝି ଦେଇଥିବ ହୋଟେଲ ବି ସବୁ ବୁଝଛି ସେଇଠୁ ମାନେ ଯିବା ପାଇଁ ହୋଟେଲ ବୁଝି ଦେଇଥିବ ଆଉ ଟ୍ରାଭେଲ ବସ୍ ସୁବିଧା ଆସିବ ଯିବା ପାଇଁ ସେଇଠୁ ସେ ନେଇକି ବୁଲାବୁଲି କରକି। ପୁଣି ଆଣିକି ଆମକୁ ହୋଟେଲରେ ଛାଡ଼ିଦେବ ଆଉ ଏ ଆମେ ଯେଉଁ ଯାଇଥିଲୁ ଏବେ ମାଙ୍ଗଲୋର ଯାଇଥିଲୁ ସେଠୁ ଆମେ ଟ୍ରେନରେ ଯାଇଥିଲୁ ଟ୍ରେନରେ ଗଲୁ ସେଠି ରହିଲୁ ଯାଇଥିଲୁ ଭଉଣୀ ଘରେ ରହିଲୁ। ସେ ଭଉଣୀ ଘର ରହିକି ବୁଲାବୁଲି ଚାରିଆଡେ କଲୁ ଠାକୁରଙ୍କ ଯା ମାଙ୍ଗଳର ସବୁ ଯାଇଥିଲୁ ଭଲ ଜାଗା ସେପଟେଟା ପାହାଡ଼ ପାହାଡିଆ ଜାଗା ଆଉ ସେପଟେ ଫେମସ ହଉଛି କଣ ଚାଷବର ଡିିବୁଆ ଗୁଆ ନଡିଆ ଗୋଲମଛ ଏଇଗୁଡା ଚାଷ ହୁଏ ତାଙ୍କର ଗୁଆ ଗଛ ଟା ହେଲା ମାନେ ଗୁଆ ନଡିଆରେ ଗୋଲମଛ ଲଗେଇ ଦିଅନ୍ତି ତାଙ୍କର ଆଉ ସେପଟେ ସବୁ ଭଲ ଆଉ ସେପଟେ ସକାଳୁ ସନ୍ଧ୍ୟା ହେଲେ ମୟୂର ଦେଖି ମୟୂର ପୁରା ଭର୍ତ୍ତିତି ଆମର କାଉ ପାରା ଚୁୀ ମୟୂର ସେପଟେ ଚାହିି ଚରୁସୁଣୀ ଆଉ ସେପଟେ ତ ଭଲ ଜାଗା ଆ ସେପଟେ ଯଆଡେ ଯିବାକୁ ବୁଲିବାକୁ ଚାହିଁବ ସେପଟେ ଏତେ ଟ୍ରେନ ସୁବିଧା ନାହିଁ କିନ୍ତୁ ଅଛି ତ କିନ୍ତୁ ବସ ତାଙ୍କର ସେପଟ ସୁ ସୁବିଧା ବସ ଯୋଗେ ସବୁ ଯଦିବାସା କରନ୍ତି ଆଉ ମାଙ୍ଗଲରେ ସେଠ ସମୁଦ୍ର ଅଛି ସ ବୁଲାବୁଲି କରିବା ପାଇଁ ଅଛି ବୁଲିଲୁ ଆଉ ସ ଭଲ ସବୁ ସେପଟେ ଆଉ।
ଓହୋ ଆଉ ତାହେଲେ ଆମେ ବି ଗୋଟେ ଜାଗା ଯାଇଥିଲୁ ବୁଲିଛି ଆରଥର ତ ଥର ଯାଇଥିଲୁ। ଓ ବୁଲି ଯେ ସେଠି ସେଟ ଖାଲି ଟ୍ରେନରେ ଯିବ ଟ୍ରେନରେ ଯିବ ବୁଲି। ଯେ ତଥାପି ବହୁତ ଦିନ ହବ ମାନେ ଆ ପୂର୍ବଟା ଆଉ ମଝିରେ ତ ବୁଲି କୁଆଡେ ଯାଇନୁ ଯେ ଟ୍ରେନରେ ଯିବ ସେଠି ରହିବା ଖାଇବା ଟିକେ ସେଇଟା ଟିକେ ଦେଖିବାକୁ ପଡିବ ଆଗୁଆ ଟିକେ ଦେଖିଲେ ହବ। ଆଉ ଏବେ ତ ଯୋଉ ଖରାଟା ତ ମାନେ ଟିକେ କମୁ ବର୍ଷା ଜଷ୍ଟ ଆରମ୍ଭ ହବ ଖରା ଟିକେ କମିବ ସେ ମଝି ସମୟରେ ଯିବା ନହେଲେ ବର୍ଷା ଦିନରେ ତ ଯଦି ଆମେ ଯିବା ସେଇ କରା ଫୁଟିଲାନି ସେଠ ଏଠ ବିପଦ କାରଣ ସେଟା ତ ସବୁ ପାହାଡିଆ ଜାଗା ଅ ରାସ୍ତା ତ ସବୁ ଅଙ୍କା ବଙ୍କା ରାସ୍ତା ତେଣୁକି ଶୀତ ଦିନ ନହେଲେ ଏଇ ଖରା ଦିନ ଜଷ୍ଟ ସରି ଆସିଥିବ ବେଶୀ ବର୍ଷା ହଉନଥିବ ସେଇ ଅନୁସାରେ ଗୋଟେ ଗାଡି ଠିକ କରିକି ଆମେ ଭାବିଛୁ ଯିବା ପାଇଁ ଆଉ ଯୋଉମାନେ କଣ କହିଲ। ତାଙ୍କ ଛୋଟ ଛୁଆଙ୍କୁ ଆମେ ଭାବିଛୁ ନଉନୁ କାରଣ ମିନିମମ ଦଶ ବର୍ଷରୁ ତଳକୁ ଛୁଆଙ୍କୁ ଆମେ ସେଠି ନଉନୁ ଦଶ ବର୍ଷରୁ ଅଧିକ ଛୁଆ ଯାଉଛନ୍ତି ଆଉ ଷାଠିଏ ବର୍ଷ ବର୍ଷ ର ଅଧିକ ବି ବୟସ୍କ ଲୋକମାନାନଙ୍କୁ ବି ଆମେ ନଉନୁ କାରଣ ସେ ତାଙ୍କ ଦେହ ପା ଅସୁସ୍ଥ ବୁଲାବୁଲିରେ ଏଇଟା ବି ଗାଈ ଆମେ ରଖିଛୁ ଗୋଟେ ନିୟମ ତାପରେ ସାଙ୍ଗରେ ତମେ ଗୋଟେ କାମ କରିବ। ତମେ ଯେତେବେଳେ ଆସିବ ଅ ସବୁ ତମର ଯାହାବ କିଛି ଆବଶ୍ୟକ ପାଣି ବୋତଲ ରୁମାଲ କିଛି ଛୋଟ ବ୍ୟାଗ ବିଭିନ୍ନ ଖାଇବା ଜିନିଷ ଶୁଖିଲା ଫଳ ଏଗୁଡ଼ା ସବୁ ଟିକେ ସାଙ୍ଗରେ ପ୍ୟାକ୍ କରିଦେଇଥିବ ଆଉ କିଛି ମେଡିସିନ ବି ରଖିଥିବ ଆ ଔଷଧ ରଖିଥିବ କଣ କହିଲ ଥଣ୍ଡା ଔଷଧର ଝାଡା ବାନ୍ତି ଏଇ ଯୋଉଟା ବି ଟିକେ ଟିକେ ଟିକେ ହଠାାତ ହେଇଯ। ସେ ଆମର ଯେତେବେଳେ ବୁଲାବୁଲି ସମୟରେ ସେଇ ଔଷଧ ରଖିଥିବ ସେଇ ଅନୁସାରେ ତୁମେ ଠିକ ରଜ ଥିବ ଚାରି ପାଞ୍ଚ ଦିନ ଆଗରୁ ଆମ ଗାଡି ହବ ମାନେ ଯିବାକୁ ଠିକ ହବ। ତମେ ତାର ଦି ଦିନ ଆଗରୁ ପଳେଇ ଆସିବ ଆସିଲେ ସେଇ ଅନୁସାରେ ବାହାରିକି ଆମେ ପଳେଇବା ଆଉ ଓ ଗଲେ ଆଠ ଦିନ ବୁଲି ବୁଲାକି ଆସିବା ସେପଟ ଏଆ ଟିକେ ଦେଖିକି ମନ ଖୁସି କରିକି ଟିକେ ଆସିବା। ଆଉ ଆଉ ଶୁଣ ତମେ କଣ ସବୁ କିଣାକୁଣି କଲଣି କି ବୁଲାବୁଲି ପାଇଁ ଦେଖ କଣ କିଣିଛ କହିଲ।
ହଁ ଆମେ ବୁଲାବୁଲି କରିବା ପାଇଁ ତାର ଡ୍ରେସ୍ ଜୋତା କିଣି ଆଣି ସାରିଲାଣି ଆଉ ସବୁ ସନଗାସ ଚଷମା ଆଉବ ଏଗୁଡ଼ା ସବୁ କିଣାକଣି ସରିଛି ଆଉ ସାଥିରେ ଖାଇବା। ପାଇଁ ବିସ୍କୁଟ ପାଣି ବୋତଲ ପାଣି ସବୁ ତ ସେଗୁଡ଼ା ନେଇକିନା ଯିବୁ ଆଉ ଫ ନିହାତି ଫଳ ସାଙ୍ଗରେ ନେଇକି ଯିବାକୁ ପଡ଼ିବ ସେଟା ନେବୁ ଆଉ। ତାପରେ ଆଉ ଯୋଉ ମାନେ କଟନ କପଡା ଏ ବେଶୀ ଗରମ ଚାଲିଛି ନା କଟନ ଜିନିଷ ନେଇକି ପିନ୍ଧା ଫୁନ୍ଧି ପାଇଁ ସେଇଗୁଡା ନେଇକିନା ଯିବୁ ଆଉ କଣ ଆଉ। ସେଇ ସବୁ ଆଟ। କରିକି ବାହାରିବୁ ଥିବ ଯିବୁ ଆମେ ଦି ଦିନ ଆଗରୁ ଯାଇକି ପହଞ୍ଚିବୁ ଗାଁରେ ଆଉ।
ହଉ ତାହେଲେ ତମେ ବସ ଥରେ ଆସିବ ସବୁ ବସ ରେ ପଳେଇ ଆସିବ ଯେ ଆମର ତ ଏଥର ଘର ପାଖକୁ ବସ ତ ଚାଲିଲାଣି ଆଉ ତମେ ଏଇ ଘର ପାଖକୁ ବସ ରେ ପଳେଇ ଆସିଲେ ଆଉ ଆମ ଆଗରୁ ଖବର ଦେଇଦବ ସକାଳୁ ଖବର ଦେଇଦେଲେ ଆମେ ସେଇ ଅନୁସାରେ ବସ ପାଖରେ ଯାଇକି ପହଞ୍ଚିଥିବୁ ପହଞ୍ଚିଥିବୁ ଆଉ ଦିଟା ଗାଡି ନେଇଯିବୁ ଯେ ତମର ଯୋଉ ବିଭିନ୍ନ ଜିନିଷ ପତ୍ର ଆଣିଥିବ ତାକୁ ନେଇଆସିବୁ ନେଇ ଆସିବୁ ଘରେ ଆସିକି ପହଞ୍ଚିବା ଆଉ ଖାଇବା ପାଇଁ ଗରମ ଯେହେତୁ ହଉଛି ପଖାଳ ଆଳୁ ସିଝା ଆଉ ଟମାଟୋ ଭଜା ବାଇଗଣ ଭଜା ବଡ଼ି ଚୁରା ଆଉ ଏମିତି ସବୁ କରିଦେଇଥିବି ଆସିକି ଖାଇବ ଖାଇକି ଆଉ ଯାହା ଟିକେ ଆମର ବାକି ଥିବ ଆମର ପୂରେଇବା ପାଇଁ ଜିନିଷ ବୁଲାବୁଲି ତାକୁ ଆଉ ଥରେ ଦେଖିଦବା ଦେଖିଦେଲା ପରେ ଠିକ ରାତି ସାଢେ ଦଶଟାରେ କହୁଛନ୍ତି ବାହାରିବେ ଆଉ ଆମେ ସେଇ ଅନୁସାରେ ଟିକେ ଶୋଇପଡିବା ଖରା ବେଳେ ଖରା ବେଳେ ଶୋଇକି ତାପରେ ବାହାରିକି ଠିକ କି ସାଢେ ଦଶଟା ଦଶଟା ବେଳକୁ ଯିବା ଭାରି ବସ ତ ଆମର ମଣ୍ଡପ ପାଖକୁ ପଳେଇ ଆସିଥିବ ସେଇଠିକି ଯାଇକି ପହଞ୍ଚିବା ଆଉ ତେଣୁ କିି ତୁମେ ସବୁ ପ୍ୟାକିଙ୍ଗ ପତ୍ର ଆଉ ଯାହା ଅଛି ସବୁ ପ୍ୟାକିଂ ପତ୍ର କର ନା କଣ କହୁଛ।
ହଁ ହଁ ଆମେ ସବୁ ଏଇଗୁଡା ପୁରା ପୁ କରିଦଉ ରେଡି ହେଇକି ଖାଇ ପିଇି ଜଲ୍ଦି ସନ୍ଧ୍ୟାରେ ଟିକେ ଶୋଇପାରିଲେ ତା ଦଶଟା ବେଳକୁ ବାହାରିବେ ଆଉ
ହଉ ଆଉ ତାହେଲେ ମୁଁ ରଖୁଛି।